ହ୍ୟାଲୋ, ହଁ କହ। ଏଇ ଛାତ ଉପରେ ବୁଲୁ
ଛାତ ବର୍ଷା ହଉନି କି?
ବର୍ଷା ହଉଥିଲା ଟିକେ ଛାଡି ଯାଇଚି ତ, ଭଲ ପବନ ଫବନ ଦଉଛି ଭଲ ପାଗଟା ହେଇଚି ସେଥିପାଇଁ ଟିକେ ଆଜି ଛାତ ଉପରେ ବୁଲୁଚି ଆଉ।
ଆଉ ଏଠି ଫିଷ୍ଟ୍ ଫିଷ୍ଟି କରିଦଉନ ଚିକେନ ଟେ କଷି ଦଉନ ଆଜି।
ହଁ ଖାଇବା ଚିକେନ ଚିକେନ ବି ହେଇଛି ଖାଇବା ଆଉ।
ରାତିରେ ଟିକେ ଆଜି ଟିକେ ରାନି ଦିଦି ଘରେ ଟିକେ କହୁନ, ଟିକେ ଚିକେନ ପକୋଡା ଟିକେ କରିବା ସନ୍ଧ୍ୟା ବେଳେ।
ହଁ ତୁ ଆସେ ମୁଁ ରାନି ଦିଦିକି କଲ୍ କରିବି ଯିବା ସେଠିକି ଚିକେନ କସା ଯୋଉ ଚି ଚିକେନ ପକୋଡ଼ା କରି ଖାଇକି ଆସିିବା।
ହଁ ମୁଁ ଚିକେନ ମୁଁ କିଣିଦେବି। ଚିକେନ ଟା ଦେଇଦବା ଟିକେ କଷିଦବା ଟିକେ ପକୋଡା ଟିକେ କରିଦବା ଗଗା, ତୁ, ମୁଁ ଯୁଅ, ଗାଇ, ଚିମିଡି ଖାଇଦବା
ହଁ ତୁ ଆସେ ସେଠୁ ଦିଦି ତ ଯିବ ଆଉ ଚେମେଡି ତ ଯିବ ମୁଁ ଜାଣିଚି।
ହଁ। ପଚାରେ କଣ କହୁଚି ପାଗଟା ଦେଇକି ନା ବଢିଆ ଲାଗିବ ଏ ଚିକେନ ପକୋଡ଼ା ଟା ଖାଇବାକୁ। ନାଇଁ ମୁଁ ରବିବାର ବାର ପଳାଏ ଇଆଡେ ଷ୍ଟାଡିୟମ ଖାଇବାକୁ। ଜିମ୍ ବନ୍ଦ ନା ରବିବାର। ମୁଁ ଯୋଉ ଗୋଟ ଦିନ ପଳାଏ ଷ୍ଟାଡିୟମରେ ମାଛଭଜା ସେଠି ପକଡା ଫକୋଡା ବଢିଆ ଦିଏ। ସେଇଠି ମୁଁ ଖାଇକି ପୁରା ଆରାମସେ ଆସେ ଭାରି। ଆଉ ନହେଲେ ମୁଁ କୋଉଠି ଖାଏନି ଆଉ।
ରାନି ଦିଦି ଘରକୁ ଯିବା ଚିକେନ କରିବ ଖାଇ ପିଇ ଆସିବା ତାପରେ କଥାବାର୍ତ୍ତା ହବା। ।
ହଁ ଚାଲୁନୁ ଯିବା ଆଜି କଥା ହେଇକି ଆସିବା ଭାରି ଆଜି।
ହଁ।
ଆଉ କଣ ଖାଇଥିଲୁ କଣ ସକାଳେ?
ମୋର ସେଇ ଖାଇନଥିଲି କିଛି ଏଇନା ଖାଇବି ଭାତ ଆଉ ମାମା କଣ ଚିକେନ୍ କରିଛି ସେଇଆା ଖାଇବୁ ଆଉ।
ତୋମ ଘରେ ସବୁ ଦେହ ଭଲ ଅଛି?
କଣ କହିଲୁ?
ଘରେ ସମସ୍ତଙ୍କ ଦେହ ଭଲ ଅଛି?
ହଁ ଭଲ ଅଛି।
ଓହୋ, ଇଏ କୋଉଠି ଗୋଟେ ପାଟି କରୁନ ଆ ପାଟି ଆବାଜ ହଉଚି।
ଏଇ କୁକୁର ପାଟି କରୁଛି ପା।
କଣ ଓହୋ,?
କୁକୁର ଆଡେ ତ କୋଉଠି ଗୋଟେ ବସେଇ ଉଠେଇ ଦଉନାହାନ୍ତି ଆଉ।
ହଁ ବା କୁକୁର କା କାଉ ଆଉ ଚନ୍ତି। ଆଉ କଣ ଚିକେନ୍ ହେଇଚି ନା କଣ ନା ମାଛ?
ଚିକେନ୍ ହେଇଚି। ମାମା ଚିକେନ୍ ଖାଇବନି ତାଙ୍କ ପାଇଁ ଚୁଙ୍ଗୁଡି ହେଇଚି। ଆଇସନ ତୋ ମୋର ଗୋଟେ ଅପା ସେମାନେ କିଛି ଚିକେନ୍ ଖାଆନ୍ତିନି ମାମାର ଆଉ ଅପାର ତାଙ୍କ ପାଇଁ ଚିଙ୍ଗୁଡି ହେଇଚି ଆମ ପାଇଁ ଚିକେନ୍ ହେଇଚି ଆଉ।
ଓହୋ ହଁ, ହଁ ଆଉ ଗାଈ କଣ
ସେ ବି ସେଇ ଚିକେନ୍ ଖାଇବ।
ଓହୋ ତୋ ମା ଦେହ ଭଲ ଅଛି?
ହଁ ତା ଦେହ ଭଲ ଅଛି।
ଆଉ ତୁ କଣ ଗୋଟେ ଫୋନ୍ ଆଣିଥିଲୁ ନୂଆ ଫୋନ୍ ରଜରେ?
ହଁ ଆଣିଥିଲି।
କଣ?
ଆଣିଥିନି ଯେ ଏ ଉପରେ ଯ- ଉପରେ ନା ଫିଫ୍ଟିନ୍ ଟା।
କେତେ କଣ ପଇଲା?
ପଚାଶ ହଜାର।
ଓ ହଁ ବଢିଆ କ୍ୟାମେରା କେମିତି କଣ ହଉଛି?
ହଁ କ୍ୟାମେରା ପୁରା ଆଇ ଫୋନ୍ ଭଳିଆ ସେରା ଆଇ ଫୋନ୍ ହେଲା ପରି ସବୁ ସେଟିଙ୍ଗ ଅଛି।
କୋଉଠୁ ଆଣ କଟକ ରୁ ନା ଏଇ ତ୍ରିଶୁଳିଆ କଁ?
ନାଇଁ ମୋ କଟକ ରୁ ଆଣିଲି। ଏଠି ତ୍ରିଶୁୁଳିଆ ରେ ଯୋଉ କବିତା ଅପା ତାଙ୍କୁ ମୁଁ କହିଥିଲି।
ହଁ।
ସିଏ କହିଲେ କି ଆଉରି ମାସେ ଖଣ୍ଡେ ଲାଗିବ ଅର୍ଡର ଦବାକୁ। ଏ ତ ସେ କହିଲେ ମା-ମୋ ପାଖରେ ତ ନାହିଁ କିଛି ମୁଁ କହିଲି ଏ ଟାଇମ୍ କଲେଜ୍ ସଇଲାଇ କହିଲି ମୁଁ ଯାଉଚୁ କଟକ କୁରୁ ନନେ ନେଇ ଆସିବି କଟକ ରେ ତ ଥିବ।
ଏ ସର୍ଭିସିଂ ତାର କେମିତି କଣ ଦଉଚି ମାନେ ଭଲ ସର୍ଭିସିଂ ପାଖର କୋଉଠି କେୟାର୍ ତାର ମାନେ ଏ ଯୋଉ ତାର ଡିସପ୍ଲେ ଫୋନ୍ ଟା ଭାଙ୍ଗିଗଲା ଡିସପ୍ଲେ କଟିଗଲା ତାକୁ କୋଉଠୁ କଣ ସଜାଡିବୁ ନେଇକି?
ସି ସିଏ କହିଲେ କି ତୋମ ଫୋନ୍ ରେ ଯାହା ବି ହବ ମୋ ପାଖରେ କାଚ ଫାଚ ସେ ସବୁ ମୋର ପକ କେ ପକେଇ ଦେଲେ। କାଚ ପକେଇ ଦେଲେ ତା ଦେହରେ ଗିଫ୍ଟ ଦେଲେ ଘଣ୍ଟା ଦେଲେ।
ଓହୋ, ଆଉ ମୁଇ ମୁଁ ଜାଣିଚି ତାର ସର୍ଭିସିଂ ସେଣ୍ଟର ହଉଚି କୋଉଠି କହିଲ ଓପୋର ଏଠି କଲେଜ୍ ଛକ। ସେଇଠିକି ନେଲେ ଓରିଜିନାଲ ଡିସପ୍ଲେ ନିଅନ୍ତି ଦଶ ହଜାର ଟଙ୍କା ପକେଇବା ପାଇଁ। ଆଉ କଣ ଉଁ, ତୋର ହଁ ସେଇଠି
ତାଙ୍କୁ କଲ୍ କଲୁ ସେ କହିଲେ ତମ ଫୋନ ଯାହା ହବ ତମେ ଏଇଠିକି ନେଇକି ଆସିବ ବୋଲି।
ଓହୋ! ତାଲେ ସିଏ ତ ସେଡି ନେଇକି ଗଲେ ତ ବର୍ଷେ ଗ୍ୟାରେଣ୍ଟି ଦେଇଥିବ ବୋଧେ ଫୋନ ର ଆଉ?
ହଁ, ହଁ, ଦେଇଯିବା ବର୍ଷେ।
ଆଉ, ବ୍ୟାଟରୀ, ବ୍ୟାଟେରୀ ବ୍ୟାକଅପ୍ କେତେ କଣ ଭଲ ନା ଖରାପ?
ହଁ ସବୁ ଭଲେ ବି ନୁହଁ ଟା।
ଅ ହ ହ।
ଅଁ ସେଇଠୁ ଯାଇକିନି। କଣ ଆଇଲୁ କୋଉ ମଡେଲ୍।
ଏଇ ରିଏଲ ମି ଆଣିଥିଲି ଅଛି ଆଉ, ସେମିତି ଆଉ ଚାଲିଛି ଆଉ। ମୁଁ ଆଣିଥିଲି ଦି ବର୍ଷ ହେଇଗଲାଣି ସେ ଏ ରିଏଲମି ଜିଟି ସିକ୍ସଟି ଯେବେ ନୂଆ ଲଞ୍ଚ କଲା ସେବେ ଆଣିଲି ଭଲ ଥିଲା। ଆଉ ଦି ବର୍ଷ ଚଲିଲା ଗୋଟେ ପୁରୀ ଯାଉଥିଲି ଗାଡିରୁୁ ହାତରୁ ଖସିଗଲା ଫୋନ୍ ପଡିଗଲା ତଳେ ଆଉ। ଫୋନ୍ ଭାଙ୍ଗିଗଲା ଡିସପ୍ଲେ।
ଏ ସ ମାକେ ତମ ଫୋନ ବର୍ଷା ହେଇଯାଇଥିଲା।
ବ ଦି ବର୍ଷ ହେଇଥିଲା ଯା ଫୋନ ପା।
ତାହେଲେ ଆଉ ଗ୍ୟାରେଣ୍ଟି ନଥିବ ଯେ ସେ ଇଏ କରିବାକୁ କିସେଞ୍ଜ କରିବାକୁ। ସେ ଯଉଠୁ ଆ
ଡିସ ପିଲେ କଟିଗଲା ମଙ୍ଗଳାବାର ଗଲି ମଙ୍ଗଳାବାର କେ ଆର ଗଲି କେ ଆର ତାଙ୍କୁ କଲ କଲି। ସେ କହିଲେ ଆସନ୍ତୁ ଆମ ଷ୍ଟୋର ଖୋଲା ହେଇଛି ଏଇଠି ଦେଖେଇ ଦେଇକି ଯିବେ। ତ ମୁଁ ଯଦି ଦେଖିଲି ଯେତେବେଳେ ପୁରା ଫୋନ କଳା ହୋଇଥିଲା ନା କିଛି ଦଳ ଦେଖା ଯାଉନଥିଲା। ତା'ପରେ ମୁଁ, ତାଙ୍କୁ ଦେଲି ଫୋନ୍ ସଜାଡିବା ପାଇଁ। ସିଏ କହିଲେ ଭାଇ ଏ ସାର୍ ଫୋନ ତ ଏବେ ଆପଣ ନେଇପାରିବେନି ଯାହା ବି ହେଲେ ପନ୍ଦର ଦିନ। ପ୍ଲସ୍ ଲାଗିବ, ସଜାଡ଼ିବା ପାଇଁ। ଡ଼ିସ୍ ପ୍ଲେ ପଡିବ ଓର୍ଜିନାଲ୍, ଦଶ ହଜାର ଟଆଁ ଲାଗିବ। ସେଡୁ ଡ଼ିସ୍
ତାହେଲେ ତୁ ଆଉ ଗୋଟେ ଫୋନ ନାଇନୁ ନା ସେଇ ଗୁଟାକ ଡିସପ୍ଲେ ପକେଇଦେଲୁ?
ହଁ, ସେଇଗୁଡା ଚଲେଇଲେ ଆଉ ନୂଆ ଫୋନ୍ ଭାବୁଥିଲି, ଆଇ ଫୋନ୍ ଆଣିଥାନ୍ତି। ପଇସା ପତ୍ର ନଥିଲେ ଷାଠିଏ ସତୁରି ହଜାର ଟଙ୍କା କୋଉଠୁ ଆଣିଥାନ୍ତି। ଦେଖିଆ ପଇସା ପତ୍ର ହେଲେ ପଛେ ଧରିବି ନୂଆ ଫୋନ ଆଉ। ଏଇ ଫୋନ୍ ଟା ବି ଧରିଥିବି ଆଉ।
ତମ ଘର କାମ ସରିଗଲାଣି?
ନାଇଁ ଘର କାମ ସରିନି, ଭିତର ଖାଲି ପ୍ଲାଷ୍ଟର ହେଇକି ଅଛି, ବାହାର ପ୍ଲାଷ୍ଟର ହବ, ଭିତର ଆଉ ଅଳ୍ପ ପଳ୍ପ ଅଛି ଆଉ। ପ୍ଲାଷ୍ଟର ସଇଲେ ସବୁ କଲର ଫଲର ହବ, ଇଲେକ୍ଟ୍ରି କାମ ଆହୁରି ବାକି ଅଛି ଆହୁରି।
ମୁଁ ବି ସରିଗଲାଣି ବୋଧେ।
ନାଇଁ ସରିନି ବା। ଆଉ ଚାଳିଶି ଟା ଭଳିଆ, ତିରିଶି ଚାଳିଶି ଟା ପଚାଶଟା ଭଳିଆ ସିମେଣ୍ଟ ଲାଗିବ ଆହୁରି। ବହୁତୁ କାମ ଅଛି ନା ବାକି, ହଁ। ତିନିତାଲା ହେଇଛି ନା, ଦିଟା ଗୋଟାଏ ଦିଟା, ତିନିଟା, ଚାରିଟା ରୁମ୍। ଗୋଟେ ବଡ ରୁମ, ଲାଟିନ୍ ବାଥରୁମ। ତାପରେ ଉପରେ ବାଲକୁନି ଏରିଆ ଅଛି, ପାରାପେଟି ବି ଅଛି। ସିଏ ତାପରେ ଆହୁରି କେତେ କଣ ବାହାର ପ୍ଲାଷ୍ଟର ହବ ଭିତର ପ୍ଲାଷ୍ଟର ହବ। ତଳେ ପୁଣି ଟାଇଲି ପଡିବ।
ତୋ ବାପା ମାମାଙ୍କର ତ ତଳ ରୁମ୍ ଟା। ତୋର ଉପରଟା ନା ମଝିଟା?
ମୋର ଉପର ଟା ନା ମଝି ମଝି।
ଏ ତ ତିନି ଦିନ ଦର କାଇଁ କଲ, ଉପର ଟା ପୁଣି କିଏ ଆସିଲେ ରହିବ।
ଗେଷ୍ଟ ଗେଷ୍ଟ ଆସିବେ। କେତେବେଳେ ରହିବେ, ଝିଅ ଆସିବ କେତେବେଳେ ରହିବ।
ସିଏ ବି ଏମିତି କେତେବେଳେ କାଁ ଭାଂ ଆସିବ ଆଉ।
ହଁ ସେ ଆସିଲେ ରହିବ ନା ଏଠି।
ହଁ।
ଆଚ୍ଛା ଆଉ ତମ ଗାଁରେ ବା ରାସ୍ତାରେ ହଉଥିଲା?
ହଁ ସାରି ଗଲାଣି। ଯାଉ ଏଥିର ଆମ ଗାଁ ରେ ଯାତ୍ରା ହେଲା ବର୍ଷା ବର୍ଷା କିଛି ହେଇନି।
ତ ସବୁ ସମୟର ବର୍ଷା ହୁଏ ନା।
ହଁ ସବୁ ବର୍ଷ ବର୍ଷା ହୁଏ ଏଥରେ କେନ୍ତି ଭଲରେ ହେଇଯାଇଛି। ବ ବର୍ଷା ଫର୍ଷା କିଛି ହେଇନି ଗୋଟେ ବ ମାନେ ଗୋଟେ ରାତି ପୁରା ଲସ୍ ହୁଏ ଯାତ୍ରାରେ।
ତମ କୋଉ ପାଟି ପଡିଥିଲା ଏଥରକ?
ଇନ୍ଦ୍ର ଭବନ।
ଓହୋ ଭଲ ବାଲି?
ହଁ ଭଲ କଲେ।
ଓହୋ ଆଉ ତମ ଗାଁ ଆଡେ ଆମେ ଆସିକି କହୁଛୁ ବା?
ହଁ ବହିିବା ଏବେ ପୂଜା ହଉଥିଲା।
ହଁ ଆମର ବି ଏଥର ବହି ପୂଜା ହେଇଛି ମହି ରାବଣ ବଧ। ମତେ ଦେଇଛନ୍ତି ଏଥର ମକର ଧୋଜରୁ।
ହଁ ଆଉ ଗୋଟେ ବହି ଆମର ଅଛି ସିକା ହେଇଛି ଜାଣିଥିବୁ ଇନ୍ଦ୍ରୋଜିତ ବଧ, ମୁଁ ଇନ୍ଦ୍ରୋଯିତ ହେଇଥିଲି ଆଉ। ଆମେ ସବୁଆଡେ ଯାଉ କରିବା ପାଇଁ ନା, ଆମକୁ ସବୁ କଲ ଆସେ ବାହାରୁ। କେତେ କେତେ ଆଡୁ କଲ୍ ଆସେ ଆମେ ଯାଉ କରିବା ପାଇଁ। ଭଦ୍ରକ ଯାଇଥିଲୁ ଚାରି ରାତି ସେଠି ରହିି କରିକି ଆସିଲୁ। ତାପରେ ଅଯୋଧ୍ୟା ଯାଇଥିଲୁ। ହଁ ସୀତା ଚୋରି କରିଛୁ, ରାମ ବନବାସ କରିଛୁ, ଇନ୍ଦ୍ରଯିତ ବଧ କରିଛୁ।
ଏ ତୁ କଣ କଇନ
ମୁଁ ତ ମେନ୍ ରୋଲ ମୋର।
ଆଉ ଶୀତା ଚୋରୀରେ?
ସି ସୀତା ଚୋରିରେ ମୁଁ ବା ରାବଣ ମାୟା ରାବଣ। ମାୟାରେ ଆସିକି ସୀତାକୁ ଚୋରି କରିବି।
ଅ
ଗୀତ ଅଛି ତିନିଟା ଚାରିଟା ଲାଗା ଗୀତ। ଏଇ ବହୁତ ସାରା ଗୀତ ଡାଇଲଗ ବହୁତ। ଓ ଓ ଭଲ ଭାବ କରନ୍ତି ଆମର।
କୁଆଡେ ଭଲ କ ଆମ ଗାଁରେ ବି କରନ୍ତି ଯେ ଭଲ ବହି ସେମାନେ କରନ୍ତି ସବୁଆଡକୁ ଆମେ ଯାଉ। କରିବାକୁ ବହି।
ହଁ ପହିବା ଆମ ସବୁବେଳେ ଯାଉ ବାହାର ଉପ ପଦର ଯାଇଥିଲ ଚାରି ଦିନ ରହିକି କରିକି ସେଠି।
ହଁ ଭଲ କରଯେ ତମେ। ଇନ୍ଦ୍ରଜିତ ପଦର ତମର ମତେ ଭଲ ଲାଗେ ସବୁଠୁ।
ହଁ ଠାକୁରଞ୍ଚ କରିବା କଥା ଆଉ କଣ ଠାକୁରଙ୍କ କାମ ନ କଲେ ଆଉ ଭଲ କଣ। କଲେ ଭଲ ନା ଆଉ ସବୁଆଡେ ନା ଆମ ପରିବାର ଥିଲା ଏଥରକ ପେପରରେ ବାହାରିଥିଲା ଏଥରକ ଆମର
ହଁ।
ଏ ବହୁତ ବହୁତ ଜାଗା ଯାଏ କରି ବହୁତ ବଡ ବଇଟା ବି ଆମର ହିନ୍ଦ୍ରଜିତ ଭଲ। ଛଅ ଘଣ୍ଟିିଆ ଭଇ।
ହଁ ଲୋକ ପୁରା ସେମିତି ବିଇନ୍ଦୁଳିତ ବଧରେ ମୁଁ ଦେଖିଛି ଲୋ ଲୋକ ସେମିତି ଥିବେ କେମାନେ ଏମିତି ଅଛନ୍ତି ଅମେ ଜଣେ ପଳାନ୍ତି କେହି ଯାଇ ନଥିଲେ।
ଇନ୍ଦ୍ରଜିତ ଇନ୍ଦ୍ରଜିତ ବଧରେ ଲୋକ ଆମର ସେମିତି ବସିଥବେ। ଲୋକ କୁଆଡେ ଯଉଠି ବହି ଭଲ କଲେ ଲୋକ ସେମିତି ବସିଥବେ। ଆଉ ଯେତେ ବହି ଭଲ କରିବ ଲୋକ ସେମିତି ବସିଥେବେ।
ଆମ ମୋ ଦାଦା ପୁଅ ଜଣେ ଅଛି ଶଙ୍କରା ସେ ଟିକେ ମୋଟା ଟା ସିଏ ହ ହନୁମାନ ହୁଏ ମୁଁ ତ କହିଲି ତୁ ଗଣେଶ ହନୁମାନ ହ ନାଇଁ ତୁ ପୁରା ଗଣେଶ ଭଳିଆ ତୁ ଦେଖା ଯାଉଛୁ।
ହଁ।
ସିଏ ହ କିଇବି ନାଇଁ ମୁଁ ହନୁମାନ ହେବି ଷ୍ଟେଜ ଉପରେ ଉଁ ମାନେ ହନୁମାନଙ୍କ ଭଳିଆ ହେବି। ମୁଁ କହିଲି ଆରେ ତୁ ଗଣେଶ ତୁ ପୁରା ଭଲ ଦେଖାଯିବୁ ତୁ ତୁ ପୁରା ତୁ ସେମିତି ପୁରା ଗଣେଶ ଭଳିଆ ଦେଖା ଯାଉଛି କହୁଛି ନାଇଁ ମୁଁ ହନୁମାନ ରହିବି କିନ୍ତୁ
ଆ ଆମ ମୋର ଗୋଟେ ଦାଦା ଟା ହୁଏ ରମେଶ ଦାଦା ବୋଲି। ସିଏ ବା ନିଜେ କୁମ୍ଭକନ ଖାଲି ଶୋଇବ ଖାଲି ଷ୍ଟେଜ ଉପରେ
ଏ ବଢିଆ ରୋଲ୍ କରେ ଖାଲି ହସିବ ଖାଲି
ହଁ
ସେ ଟିକେ ଟେରାଟା ନା ଟିକେ ଦେଖିବୁ ତୁ ହସିବୁ ଡ ତୁ ଡରିଯିବୁ ବି ଏ ଲ ସେ ନିଜେ କୁମ୍ୱ କନ ସେ ନିଜେ କହେ ଖାଲି ଖାଇବ ଶୋଇବ ହସିବ ଖାଲିଁ ଆ ମୁଁ ଖାଇବି ଏମିତି ହବ ଖାଲି ଭଲ ସିଏ ଭଲ ରୋଲ କରନ୍ତି ଆଉ ପେଟ ଦେଖି ହଜିଯିବୁ ବଡ ପେଟଟା ତାଙ୍କ
ଶଙ୍କରାପେଟ ଦେଖି କହିଲି କି ମୁଁ କହିଲି ତୁ ଟିକେ ଗଣେଶ ହନୁମାନ ଆଉ ଗୋଟେ କାହାକୁ ଦେକରି କହୁଛି ନାଇଁ ମୁଁ ହନୁମାନ ଏବେ
ଅ ହ ନାଇଁ ଭଲ ରୋଲ ଟେ ଠାକୁର ରୋଲ କଲେ ଭଲ ଆମର ଅଛନ୍ତି ମୋଟା ମୋଟା ପିଲେଇ ଆମର ର ଅଛନ୍ତି ହନୁମାନ କରନ୍ତି ଗଣେଶ କରନ୍ତି ହ
ଗଣେଶ ରୋଲ ଟା କିନ୍ତୁ ଭଲ ମାନିବ
ହ ଆମ ଘର ପାଖରେ ଯ ବହି କୁଣ୍ଡ ସିଏ ବା ନିଜେ ରୋଲ କରେ ରାମ ରୋଲ
ହ
ହ ଅନ ରୁଚ ପଡ ଆମ ଘର ଆଉ ସଞ୍ଜୁ ଅଛି ସଞ୍ଜୁ ସିଏ କରେ ଶୀତା ଆରେ ଉନ୍ନି କରେ ପ୍ରମିଳା ହଁ ପଲେଇ ତଥିଲା
ହଁ ଭଲ ଠାକୁରଙ୍କର କଲେ ଭଲ ଯେ
ହଁ ଆଉ ଯୋଉ ରାଜା ରାଜା